ହ୍ୟାଲୋ।
ହୁଁ ହୁଁ, ଭାଇ
ହ୍ୟାଲୋ। କଥା କ୍ଲିୟର ଶୁଭୁ
ହଁ ହଁ, ସବୁ ହେଇଯାଏ।
କଣ କରୁଛ?
ହୁଁ ଉଁ ବସିଥିଲି, ଖାଇକି ଶୋଇକି ଉଠିକି ଆଉ।
କଣ କହିଲା ଆଜି?
ନାଇଁ ଆଜି ବିରିୟାନୀ ଖାଇଲି ଆଉ।
ହୁଁ, ଆଉ କଣ କରୁଛୁ ଏବେ? ପଢାପଢି କଣ କାହାର ଚାଲଚି? ମୁଁ ଖାଇଥିଲି ଆଜି ସେଇ ହଁ, ମୁଁ କହିଲି ଖାଇଥିଲି ଆଜି ସେଇ ଭାତ, ଡାଲି, ଅଣ୍ଡା ତରକାରୀ ହେଇଥିଲା ଆଉ। ହଁ କଣ ପଢ଼ୁଥିଲ କହିଲ?
ହୁଁ ବି ଟେକ ର ଫୋର୍ଥ ଇୟର ହେଲା, ଏଇ ବର୍ଷ ଲାଷ୍ଟ ଇୟର।
ଓହୋ। ଆଉ କହ। ମୋର ପ୍ଲସ୍ ଥ୍ରୀ, ପ୍ଲସ୍ ଥ୍ରୀ ଥାର୍ଡ ଇୟର।
ଓହୋ।
ତମକୁ ଏଜ କେତେ?
ମତେ କୋଡିଏ।
ଆ ମୋର ସାଙ୍ଗର ଆଉ।
ଉଁ ହୁଁ।
ଆଉ ଦେହ ଭଲ ଅଛି?
ଆଜ୍ଞା। ଆପଣଙ୍କର?
ହଁ ହଁ, ଭଲ ଅଛି।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନାହାଁନ୍ତି?
ହୁଁ ହୁଁ। ବୁଲାବୁଲି ଏଇ ଯାଇଥିଲି, ଏଇ ଢେଙ୍କାନାଳ ଯାଇଥିଲି କିଛି ଦିନ ତଳେ। ଯାଇଥିଲି ଗୋଟେ, ଏଟେ କାମରେ ଗୋଟେ ଯାଇଥିଲି, ସେଠି ବୁଲାବୁଲି କରିକି ଆଇଲା ବେଳକୁ ଗୋଟ ଭଲ ଜିନିଷ ଦେଖିକି ଆଇଲି କଣ ନାଁ ଯୋଉ ଆ ଅମୃତଭଣ୍ଡା ନାଇଁ, ଛୋଟ ଛୋଟ ଅମୃତଭଣ୍ଡା
ହଁ-ହଁ-ହଁ।
ସେ ଅମୃତଭଣ୍ଡା ଆଉ କଦଳୀ ଗଛ ଜଣେ ଲଗେଇଛି ସେଟା ବହୁତ ବଡ ଜାଗାରେ ଲଗେଇଚି। ଛୋଟିଆ ଛୋଟିଆ ଗଛ ଛରେ ସେ ଅମୃତଭଣ୍ଡା ଫଳିଛି। ଓଃ ମସ୍ତ ଲାଗିଲା ଦେଖିଆକୁ ସେଇଟା।
ଅଁ ହଁ।
ଆଉ ପୁରା ସାଇଡରେ କରେଣ୍ଟ ଫରେଣ୍ଟ ଦେଇ ଦେଇଛି, ପୁରା ମାଙ୍କଡ ଫାଙ୍କଡ ଯାଇପା ରିବେନି, ଆ ଭଲ ବିଜନେସଟା କରୁଛି କିନ୍ତୁ। ଭଲ ବେପାର ହଉଥିବ, ଅମୃତଭଣ୍ଡା ଯୋଉ ଭଳିଆ ଫଳିଛି ତାର।
ବଢ଼ିଆ ଆଉ।
ଦେହ ଭଲ ଅଛି ତ ତମର?
ହଁ ହଁ, ଦେହ ଭଲ ଅଛି। ଆପଣ ଙ୍କ
ହଁ, ଭଲ ଅଛି ଆଉ ଟିକେ କାଲି ବର୍ଷାରେ ଓଦା ହେଇ ଯାଇଥିଲି, ଟିକେ ବୁଲିବାକୁ ପଳେଇଥିଲି। ବର୍ଷାରେ ଓଦା ହେଇକି, ଟିକେ ଥଣ୍ଡା ହେଇଯାଇଚି ଆଉ।
ଦେହ---ଟିକେ ଜଗା ଜଗି କରନ୍ତୁ ଆଉ।
ହୁଁ। ଆଉ ସକାଳେ କ'ଣ ଖାଇଥିଲି?
ସକାଳେ ବରା, ଇଟ୍ଲି, ତର୍କାରୀ, ଆପଣ?
ସକାଳେ ସେଇ ଦହିବରା ଖାଇଥି, ଦହିବରା ପାଇଁ ବାର କିଲୋମିଟର ଯାଇଥିଲି ଖାଲି। କିଛି ମିଳିଲାନି ଘର ପାଖାପାଖି। ନା ବା କେହି କରିନାହାନ୍ତି, ଗୋଟେ ବାର କିଲୋମିଟର ଗଲା ପରେ ଗଲି ଚିଙ୍ଗୁଡ଼ି ଆଣ୍ଲି ଟିକେ ଘରେ ହବ ବୋଲି ଆଉ। ଇଏ ପାଇଁ ଗଲି, ଆଣ୍ଲି ଆଉ।
ଭଲ୍ ଲାଗେ ମାନେ ନନଭେଜ୍‌ ଉପରେ।
ହଁ!
ନନଭେଜ୍‌ ଉପରେ ଚିଙ୍ଗୁଟା ଭଲ୍ ଲାଗେ। ମାଛ, ଚିକେନ୍‌ ଆ।
ଉଁ ହୁଁ, ମଟନ୍‌ ଭଲ୍ ଲାଗେନି।
ଆ, ମଟନ୍ ଏତେ ବେଶୀ ନୁହଁ। ତମକୁ କ'ଣ ଭଲ ଲାଗେ ନନଭେଜ୍ ଉପରେ?
ମତେ ନନଭେଜ୍‌ ଉପରେ ଚିକେନ ଭଲ ଲାଗେ, ଆଉ ଚୁଙ୍ଗୁଡ଼ି ଭଲ୍‌ ଲାଗେ।
ଆଉ ମଟନ୍ ବି ଭଲ୍‌ ଲାଗେ ଆଉ।
ତୁମର ଭାଇ ଭଉଣୀ କ'ଣ କେତେ ଅଛ?
ନା ଭାଇ ଭଉଣୀ କେହି ନାହାନ୍ତି, ସିଙ୍ଗିଲ୍।
ଜେଷ୍ଠ ପୁନେଇ ରେ ଡ୍ରେସ୍‌ ହେଇଥିବ ଆଉ।
ହୁଁ ହୁଁ। ଘରେ କିଏ, ମାନେ କିଏ କିଏ ତମର ସବୁ ଅଛ?
ଘରେ ବାପା, ମା, ଦାଦା, ଖୁଡ଼ୀ ଆଉ ଦେଜେମା ହଉ। ଜେଜେ ଏ ଏକ୍ସପାୟାର କରିଯାଇଚନ୍ତି।
ସମସ୍ତଙ୍କ ଜେଜ ଏକ୍ସପାୟାର କରିଯାଇ
ମାନେ ମୋ ଜେଜେ ମାଁ ବି ଗରି ଯାଇଚନ୍ତି ମାନେ ମୋର ଯୋଉ ସାନ ମାଁ ଯିଏ ଅଛନ୍ତି ସାନ ମଝିଆଁ ଅଛନ୍ତି ଆଁ ଆଉ ସାନ ଜେଜେ ବି ଅଛନ୍ତି ଆଉ ଖାଲି ମଝିଆଁ ଜେଜେ ମୋ ନିଜ ଜେଜେ ସେ ଟିକେ ଏକ୍ସପାୟାର କରିଯାଇଚନ୍ତି ଆଉ
ହୁଁ। ଆମର ବି ସେ ସେଇ ମୋ ବ ମୋ ଆମ ଘରେ ସେଇ ମୋ ବଡ ଭଉଣୀ ର ବାହାଘର ହେଇଯାଇଚି, ଆଉ ମୋ ବାପା, ବୋଉ ମୁଁ ଆଉ ଦାଦା, ଖୁଡି ଦାଦା ଖୁଡ଼ିଙ୍କର ଗୋଟାଏ ପୁଅ ଆଉ ବୁଢ଼ି ମା'। ଜେଜ ନାହାନ୍ତି, ଜେଜ ଦଶମ ପରୀକ୍ଷା ଯେତେବେଳେ ମୁଁ ଦଉଥିଲି, ତା' ପରଦିନ ଯଉ ପରୀକ୍ଷା ପରଦି ପୂର୍ବ ଦିନ ଚାଲିଗଲେ, ତ ସେଇଥି ପାଇଁ ମୋ ମ୍ୟାଥ୍ ରେ ପୁରା କମ୍ ଥା କମ୍ ମାନେ ପଇଁଚାଳିଶ୍ ପୁରା ଏତେ କମ୍। ସବୁଥିରେ ମୋର ସତୁରି ଉପରେ ଥିଲା, କେବଳ ମ୍ୟାଥ୍ ରେ ମୋର ପଇଁଚାଳିଶ୍ ଥିଲା।
ତା' ପରଦିନ, ପୂର୍ବ ଦିନ----ଲେ ସେଦିନ ରାତିରେ କେ
ଦୁଇ ହଜାର୍ ପାଞ୍ଚ୍ କି?
ମୋର ଦୁଇ ହଜାର ଛଅ ବା।
ହୁଁ, ଆଉ ଛଅ ତା' ହେଲେ ଆମ ତଳ ବ୍ୟାଚ୍ ପିଲା, ମୋର ପାଞ୍ଚ୍।
ଓହୋ, ସେଇ ବର୍ଷେ ବର୍ଷେ
ସେଥିପାଇଁ ଏଇନି ଆଉ
ଜେଜଙ୍କର ସେଇଆ ଇଏ ହେଲା ଆଉ ଆପ୍ରିକା
ଆ ଆପଣ
ସେଭେଣ୍ଟି ନଇନ ପରସେଣ୍ଟ ଥିଲା। ପଢ଼ାପଢ଼ି ବ୍ୟାଙ୍କିଙ୍ଗ ଦେଖିଆ କରିବି ଆଉ କମର୍ସ ଅଛି ଷ୍ଟ୍ରିମ୍।
ହୁଁ ହୁଁ ହୁଁ।
ତମର କଣ ର
ମୁଁ ପ୍ଲସ୍ ଥ୍ରୀ କରିନି ମୁଁ ଡାଇରେକ୍ଟ ବିଟେକ୍ ପ୍ଲସ୍ ଟୁ ପରେ।
ପ୍ଲସ ଟୁ ପରେ ବିଟେକ୍ କରିଚି।
ହୁଁ ହୁଁ।
ତ ତ ଜଣେ ଡିପ୍ଲୋମା କରିବାକୁ ଚାହୁଁଥିବ କଣ ପ୍ଲସ ଟୁ ପରେ କଲେ ସେଟା ଭଲ ହବ ନା ଦଶମ ପରେ କଲେ ସେଟା ଭଲ ହବ।
ଉଁ ଦଶମ ପରେ ଗଲେ ଭଲ ହବ। ପ୍ଲସ୍ ଟୁ ପରେ କରି ତାର ପୁଣି ଦି ବର୍ଷ ୱେଷ୍ଟ ପଳେଇବ ନା ତ କାଇଁ କରିବ।
ଓହୋ ନାଇଁ ନାଇଁ ମୋ ସାନ ଭାଇ ଏବେ ଦଶମ ପରୀକ୍ଷା ଦେଇଚି ତ। ତାକୁ ଜଣେ କହିଲେ କି ଯଦି ତୁ ପ୍ଲସ ଟୁ ଟା ସାଇନ୍ସ କରିବୁ ତାହେଲେ କଲେ କିଛି ନାହିଁ। ଡିପ୍ଲୋମା କଲେ କିଛି ନାହିଁ ଯଦି ତୁ ଆର୍ଟସ କରି ଡିପ୍ଲୋମା କରୁ କିଛି ଲାଭ ନାହିଁ ତୋର କରିି
କାଇଁ ସେମିତି କରିବ ଦି ବର୍ଷ ସେଠି ପଢେଇବ ପୁଣି ଏଠି ତିନି ବର୍ଷ ପଢିବ। ତିନି ବର୍ଷ ପଡିଲା ପରେ ହଁ ଚାକିରୀ ତ ହେଇଯିବ ତା ମନ ହବ କି ମୁଁ ବିଟ୍ କରିବି। ଆଉରି ଦିଇ ବର୍ଷ କରିକି ଗ୍ରାଜୁଏସନ୍ କମ୍ପ୍ଲିଟ କରିବି ତ ବେକାର ଉଁ ତାର ପ୍ଲସ ଟୁ ନ କରିକି ଯଦି କରିବ ପ୍ଲସ ଟୁ କର ନହେଲେ ନ କରିକି ଡିପ୍ଲମା କର ଠିକ୍ ହବ। ଡିପ୍ଲୋମା ସରିବ ତିନି ବର୍ଷରେ ଆଉ ଦି ବର୍ଷ ଯାଇଁକି ହୁଁ ହୁଁ ଠିକ। ପ୍ଲସ ଟୁ ପରେ ବିଟେକ୍ ଟି ଡିପ୍ଲମା ପରେ ବିଟେକ୍ ବି ଠିକ୍, ହୁଁ ହୁଁ।
ଓହୋ। ଆଉ ଆଜି ରାତିରେ କଣ କୋଉଠି ରହୁଛ ହଷ୍ଟେଲରେ ନା କେମିତି କଁ?
ହୁଁ ହୁଁ ହଷ୍ଟେଲ ଛୁଟି ଅଛି ଏଇଖିଣା ନା ଖୋଲି ନି ଏ ପର୍ଯ୍ୟନ୍ତ।
ଘରେ ଆଜି ବିରିୟାନୀ ହେଇଥିଲା, ନା କୁଆଡ଼େ ଯାଇଥିଲ ଖାଇବାକୁ?
ନାଁ, ଏଇ କିଣିକି ଆଣିଥିଲି ଘର୍ ପାଖୁରୁ।
ସମସ୍ତେ ଘରେ ନନଭେଜ୍ ଖାଆନ୍ତି।
ହଁ, ଖାଆନ୍ତି ଆଜି ରବିବାର ଵୋଲି ଖାଆନ୍ତି ଖାଇଲେନି ଆଉ।
ଓହୋ! ଟମେ ଏକା ଆଣି ଖାଇଦେଲନି।
ଆପଣ ଓଡିଶା ଭିତରେ କୁଆଡେ କୁଆଡେ ବୁଲଚନ୍ତି?
ଓଡିଶା ଭିତରେ ମୁଁ କୋରାପୁଟ ଟା କେବଳ ଜାଇଚି, ମାନେ ଗୋଟେ ଭଲ ଜାଗାକୁ। ଟିକେ ଦୂର ବାଟ ନଲେ କୁଆଡେ ଯାଇନି। ଭଲ ଜାଗା ମାନେ ବହୁତ ବଢିଆ ଲାଗିଲା ବହୁତ ବଢିଆ ଦିଥର ଯାଇଚି ପୁରା କୋରାପୁ। ଥରକରେ ମନ ବୁଝିଲାନି ଦି ଥର ଗଲି। ସୁବୁଚି କଥା।
ହଁ ଶୁଭୁଚି ଶୁଭୁଚି।
ହୁଁ।
ଆଉ ପୁରୀ କେତେଥର ଯାଇଛନ୍ତି, ହୁଁ।
ପୁରୀ ପାଞ୍ଚ ଥର ଭଳିଆ ହେଇଗଲାଣି ପାଞ୍ଚ ଛଅଥର ଭଳିଆ ହେଇଗଲାଣି। ଏବେ ରିସେଣ୍ଟ ଏଇ ତିନି ମାସ ଦି ମାସ ତଳେ ଯାଇଥିଲି। ଆମର ଯୋଉଟା କିଏ ଥିଲା? ଆମର ଗୋଟେ ସ୍ କିି ପୂର୍ଣ୍ଣିମା ଗୋଟେ ଥିଲା ସେଇଦିନ ଯାଇଥିଲି।
ସ୍ନାନ ପୂର୍ଣ୍ଣିମା।
ନା ନା ସ୍ନାନ ପୂର୍ଣିମା ନୁହଁ ସ୍ନାନ ପୂର୍ଣ୍ଣିମା ତ ଏବେ ଗଲା ସ୍ନାନ ପୂର୍ଣିମା। ସେଟା ଗୋଟେ କଣ ଥିଲା? ସେଟା ଭଲ ଦିନଟା ଥିଲା ଯାଇଥିଲି।
ହୁଁ ହୁଁ।
ହୁଁ। ଆଉ ତମେ କେତେଥର ପୁରୀ ଯାଇଛ?
ହୁଁ ପୁରୀ ଯାଇଛି ସେଇ ଏ ଛଅଥର ଖଣ୍ଡେ ମୁଁ ଯାଇଛି ଛଅ ସାତଥର ଖଣ୍ଡେ। ଏଇରି ରିସେଣ୍ଡ କେତେ ଦିନ ତଳେ ଯାଇଥିଲି। ହୁଁ, ମାନେ କିଛି ଦିନ ତଳେ।
ଓହୋ! ଏବେ ତ ଠାକୁର ଏଥିରେ କଣ ଅଛନ୍ତି ବା?
ଅଣଶର ଘରେ ଅଛନ୍ତି।
ହୁଁ।
ପୁଣି ଯାଇ ଠାକୁର ରଥଯାତ୍ରା ବେଳେ ବାହାରିବେ। ଆଉ ରଥଯାତ୍ରା ବେଳେ କେବେ ଯାଇଛ?
କେବେ ଯାଇନି?
ମୁଁ ବି ଯାଇନି।
ହୁଁ ହେଟା ତ ହୁଏ ମାନେ ଠାକୁର ମାଉସି ମା ମନ୍ଦିର ରେ ଥିଲାବେଳେ ଯାଇଚି।
ସୁନାବେଶ ରେ ଥରେ ଯାଇଥିଲି ଲୋକ ମତେ ଠେଲି ଠେଲି ଠେଲି ଠେଲି ନେଇଗଲେ ମତେ ଚାଲିବାକୁ ପଡ଼ି ଲାନି।
ଲୋକ ତ ନେଇଯିବେ ଆଉ ହୁଁ। ଜଗା ଡାକିବ ପାଖକୁ ଆଉ।
ହଁ, ଯେତେବେଳେ ନ ଡାକିଚି ଯେ ପର୍ଯ୍ୟନ୍ତ କିଛି ହେଇପାରିବନି?
ହୁଁ।
ଦେଖିବା ପୁଣି କେତେବେଳେ କଣ ଡାକୁଛି ଇଚ୍ଛା ସବୁବେଳେ ଯେତେଥର ପୁରୀ ଗଲେ ବି ଯେତେଥର ଯିବୁ ବି ସେଟେଥର ଇଚ୍ଛା ହଉଥିବ।
ହଁ।
ଶିଏ ଗୋଟେ ଏମିତିଆ ଜାଗା।
ହଁ ଯେତେ ଗଲେ ମନ ଶାନ୍ତି ହବନି।
ଆଉ କଣ ଦେଖିକି ଟାଇମ ରଖ ସେପଟୁ ଆଉ।
ହୁଁଁ ରଖୁଛି ଆଉ।
ହୁଁ ହୁଁ।
ହୁଁ।